କେମିତି ଅଛନ୍ତି?
ଭଗବାନଙ୍କ ଦୟାରୁ ଦୁଃଖେ ସୁଖେ ଚାଲିଛି ଠିକ ଠାକ୍। ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲରେ ଅଛି। ଆପଣ ଶୁଣିକରି ବହୁତ ଖୁସି ଲାଗିଲା କି ଆପଣ ଭଲରେ ଅଛନ୍ତି ବୋଲିକିରି। ଆଉ କଣ କରୁଥିଲେ ଏବେ ଆପଣ?
ମୁଁ ଜଷ୍ଟ ଟିକେ କିଛି ବ୍ୟାଙ୍କିଙ୍ଗ ସମସ୍ୟାରେ ସଫଳତା ଖୋଜୁଥିଲି ଟିକେ।
ଆଜ୍ଞା ଆଜ୍ଞା କଣ ସଫଳତା ଖୋଜୁଥିଲେ।
ଏମିତି ଦେଖୁଥିଲି ଟିକେ କାର୍ଡ ଫାର୍ଡ ଦେଖୁଥିଲି ଆଉ।
ଆଜ୍ଞା ଆଜ୍ଞା ଶୁଣିକି ବୋହୁତ ଭଲ ଲାଗିଲ। ମୁଁ ତ ଏବେ ଶୟନ କରିବା ପାଇଁ ଯାଉଥିଲି କିନ୍ତୁ ଆପଣଙ୍କ କଥା ମନେ ପଡିଯିବାରୁ ମୁଁ ଆପଣଙ୍କୁ କଲଟି ଲଗେଇଦେଲେ।
ଯାହା ହୋଉ ବୋହୁତ ବୋହୁତ ଧନ୍ୟବାଦ। କେହିତ ଜଣେ ମନେ ପକାଇଛନ୍ତି ମୁଁ ବୋହୁତ ଖୁସି ହେଲି।
ଧନ୍ୟବାଦ ଯେମିତିକି ଆପଣ କଣ କରୁଥିଲେ ଆଜି କଣ ଖାଇଲେ ଆପଣଙ୍କ ଦିନଟି କେମିତି କଟିଲା।
ହଁ ଦିନ ତ ଠିକ୍ ଠାକ୍ କଟିଲା ଆଜି କର୍ମକ୍ଷେତ୍ରରେ ଛୁଟି ଥିଲା। ସେଥିପାଇଁ କଣ କି ନା ଟିକେ ବାହାରକୁ ଯାଇଥିଲୁ ବୁଲାବୁଲି ସପିଙ୍ଗ କିଣାକୁଣି ପାଇଁ ଯାଇଥିଲୁ କିଣାକଣି କରିକି ଆସିଲୁ ଆଉ। ଆପଣଙ୍କର କଣ ଆଜି ଏନ ଥିଲା?
ମୋର ବି ସେମିତି କିଛି ନାହିଁ ଯେମିତି କି ଆଜି ସକାଳେ ଗୋଟେ ଦୁର୍ଘଟଣା ଘଟିଛି ଯେମିତି କିି ମୋର ଆଜି ଛୁଟି ଥିଲା କିନ୍ତୁ ମୁଁ ଅଫିସକୁୁ ପଳେଇଥିଲି କର୍ମକ୍ଷେତ୍ରକୁ ଗଲା ପରେ ସେଠି ଜଣା ପଡିଲା ଯେ ମ ଆଜି ଛୁଟି ଅଛି। ତ ସମସ୍ତେ ମୋ ଉପରେ ବୋହୁତ ହସି ଥିଲେ ମୁଁ ପୁଣି ଏଉଥିରେ ଫେରିକି ଆସିକି ରୁମ ରେ ମାନେ ମୋର ଗୃହରେ ମୁଁ ଶୋଇଲିି ଶୋଇଲିି ଶୋଇଲିି ଉଠିକି ବଜାରକୁ ଗଲି ଟିକେ ବୁଲିଲି ଚୁପଟିିକେ ଖାଇକି ଆସିଛି ଆଉ।
ଆପଣଙ୍କର ଆଜି ଛଟି ଥିଲା ବଟ୍ ଆପଣ ଭୁଲି ଯାଇଥିଲେ।
ଆଜ୍ଞା।
ଆପଣଙ୍କର ଆଜି ଛୁଟି ଥିଲା ଆପଣ ଭୁଲି ଯାଇଥିଲେ।
ଆଜ୍ଞା ମୋର ଆଜି ଛୁଟି ଥିଲା ମୁଁ ପଳେଇଥିଲି କର୍ମ କ୍ଷେତ୍ର କୁ କର୍ମକ୍ଷେତ୍ର ରେ ବୋହୁତ ମୋ ଉପରେ ହସିଲେ। କି ଛୁଟି ଦିନରେ ବି କର୍ମକ୍ଷେତ୍ର କୁ ଆସୁଛି ବୋଲି ପୁଣି ଆଉଥରେ ଫେରିକି ସେଇଠି ଆସିବାକୁ ପଡିଲ ମତେ।
ଚମତ୍କାର ଇଏ କେବଳ ଆପଣ ହିଁ କେବଳ କରିପାରିବେ। ପୁରା ଚମତ୍କାର ବିଷୟରେ ଆପଣ ଏକ ନମୁନା ଅଟନ୍ତି। ଆପଣ ପୁରା ଚମତ୍କାର ନମୁନା ଦେଖେଇଛନ୍ତି ସମସ୍ତଙ୍କ ପାଇଁ ବୋହୁତ ଭଲ କଥା ଅଛି। ସତ କଥା ଆଉ ଗୋଟେ କଥା ମୋର ମନେ ପୁଡୁଚି ଆପଣଙ୍କର ଗାଁ ର ଜୀବନ କେବେ ଗାଁ ଗାଁରେ ରହିଛନ୍ତି ଆ ଆପଣ ସହରକୁ ଆଇଚନ୍ତି।
ଗାଁ ରେ ରହିଚି ମୁଁ।। ଗାଁ ର ଜୀବନ ବୋହୁତ ସ ସରଳ ଏବଂ ସୁନ୍ଦର ଅଟେ ଯେମିତି ସକାଳୁ ପକ୍ଷି ମାନଙ୍କର କୁହୁ କୁହୁ ଶବ୍ଦରେ ମାନେ ନିଜ ଭାଙ୍ଗିବା ନିଦର ଭାଙ୍ଗିବାର ଆନନ୍ଦର ସରରେ ଆଉ କୋଁଉଠି ମିଳେ ଗାଁରେ ହିଁ ସେ ସବୁ ଯା ମିଳେ।
ହଁ ବ ଯାହା ହୋଉ ସହରର କାମରୁ ଛୁଟି ମିଳିଲେ ମୁଁ କେବେ ଗାଁ କୁ ଯାଏ। ତେଣୁ ବେଳେ ବେଳେ ଗାଁ ରେ ଯାଇ ଗାଁରେ ପବନ ପରିବେଶ ଲକ୍ ଲୋକ ମାନଙ୍କ ସ୍ନେହ ମନକୁ ଶାନ୍ତି କରିଦିଏ ପୁରା ତ ସେ ସେଥିପାଇଁ ମୁଁ ଚେଷ୍ଟା କରେ ଯେତେବେଳେ ଛୁଟି ମିଳୁନା ନା ମିଳୁନା କାହିଁକି ମୁଁ ଟିକେଏ ଗା ଗ୍ରାମରେ ଯାଇକି ବୁଲି ଆସିବା ପାଇଁ ଚେଷ୍ଟା କରେ। ଆଉ ଗାଁ ରେ ସକାଳ ସୂର୍ଯ୍ୟ ଉଠିବା ବେଳେ ଆ ଯେତେବେଳେ ଆମେ ବିଲକୁ ଯାଉ ଧାନ କ୍ଷେତ୍ରର ଦୃଶ୍ୟ ବୋହୁତ ସୁନ୍ଦର ଲାଗେ। ଆଉ ଏବେ ତ ବର୍ଷା ଦିନ ସବୁଜ କ୍ଷେତ ଦେଖିଲେ ମନ ଖୁସି ହୋଇଯାଏ ମୋର
ଆଜ୍ଞା ଆଜ୍ଞା ସତ କଥା କହିଲେ ଗାଁ ର ଚାଷୀ ମାନ ବହୁତ ପରିଶ୍ରମ କରନ୍ତି ସେମାନଙ୍କ ପରିଶ୍ରମ ଯୋଗୁ ତ ଆଜି ଆମେ ଖାଦ୍ୟ ଖାଉଛେ ନା।
ହଁ ଠିକ କଥା ଛୋଟବେଳେ ଆମେ ଧାନ ବିଲରେ ଦୌଡୁଥିଲୁ। ପୋଖରୀରେ ଗାଧଉଥିଲୁ ଆଉ ଆମ୍ବ, ପଣସ ଅ ବଗିଚାକୁ ଆମ୍ବ ତଳୁଥିଲୁ ଆମ୍ବ ବଗିଚାରେ ଯାଇକି ସେସବୁ କଥା ବହୁତ ମନେ ପଡେ ଆଉ ତେନ୍ତୁଳି ଗଛକୁ ଆମେ ଟେକା ମାରିକି ତେନ୍ତୁଳି ଝଡଉଥିଲୁ। ଟେକା ବାରୁ ବାରୁ କାହା ମୁଣ୍ଡ ଫାଟି ଯାଉଥିଲା ତ ସେ ସବୁ ସେ ସବୁ ଗାଁ ର ଦିନ ମନେ ପକେଇଲେ ବହୁତ ଖୁସି ଲାଗେ।
ଆଜ୍ଞା ନିଶ୍ଚୟ କାରଣ ଗ୍ରୀଷ୍ମ ଛୁଟିରେ ସାଙ୍ଗମାନେ ମିଶିକିରି ଗଛ ଛାଇରେ ବସି କାହାଣୀ ଶୁଣୁଥିଲେ। କାରଣ ଶୁଣୁଥିବ ସନ୍ଧ୍ୟାରେ କ୍ରିକେଟ କବାଡି ଲୁଚକାଳି ସବୁ ଖେଳୁଥିଲେ। ସେ ସବୁ ଯା ମନ ପଡିଲେ ବହୁତ ଖୁସି ଲାଗେ ଅନୁଭୂତି ଗୁଡାକ
ହଁ ଆଉ ସତ କଥା ସେତେବେଳେ ବି ମୋବାଇଲ ବି ନଥିଲା। କିନ୍ତୁ ଜୀବନ ଭାରି ଭଲ ଭାବରେ କଟୁଥିଲା ସକାଳୁ ସ୍କୁଲ ଯାଇ ଟିଉସନ ଯାଇ ଟିଉସନ ଆସିଲା ପରେ ମା ମା କୁ ବାଢିଦ ମା ଭାତ ଦିଟା ବାଢିଦ ଭାତ ଖାଇସାରିଲା ପରେ ପୁଣି ଦଶଟା ବେଳେ ସ୍କୁଲ ଦଶଟାର ଖେଳ ଛୁଟି ଥିଲା ସ୍କୁଲ ପାଖରେ ଥିଲା ତ ଦୌଡ଼ି ଦୌଡ଼ି ଆସି ମୁଢ଼ି ଖାଇ ପୁଣି ଚାରିଟା ବେଳେ ତିନିଟା ବେଳେ ପିଟି କ୍ଲାସ ଖେଳ କ୍ଲାସ ଷ୍ଟାର୍ଟ ହେଇଯାଉଥିଲା ତ ଖେଳିକି ପୁଣି ବସ୍ତାନି କାଖେ କାଖେଇକି ପୁଣି ଆସିକି ଘରକୁ ପହଞ୍ଚି ଯାଉଥିଲେ ଘରକୁ ମ ବୋଉ କହୁଥିଲେ ବୋଉ ଟିକେ ପଖାଳ ବାଢ଼ୀ ପଖାଳ ଫାଦେଇକି ପୁଣି ଖେଳିବାକୁ ଯାଉଥିଲେ ସେ ଦିନ ବହୁତ ଆନନ୍ଦ ଲାଗେ।
ଆଜ୍ଞା ଆଜ୍ଞା ଯେମିତିକି ଆଜିକାଲି ର ପିଲାମାନେ ତ ଅଧିକ ସମୟ ମୋବାଇଲ ରେ ବ୍ୟବସ୍ଥିତ ରୁହନ୍ତି ବାହାରେ ଖେଳିବା ପୁରା କମି ଯାଇଛି।
ହଁ ଗାଁରେ ପର୍ବପର୍ବାଣିନ ମଜା ମଧ୍ୟ ଅଲଗା ରଜ, ରଥଯାତ୍ରା, ଦୁର୍ଗା ପୂଜା, କାଳୀ ପୂଜା ସବୁ ଲୋକ ଏକାଠି ହେବେ ଛୁଟି ନେଇ ଆସନ୍ତି ଗାଁ ରେ ସମସ୍ତେ ଏକାଠି ହୁଅନ୍ତି। ବହୁତ ଭଲ ଲାଗେ ଦେଖିବାକୁ।
ହଁ ଯେମିତିକି ପର୍ବ ଆସିଲେ ସମୋର୍ଗନ୍ସ ଗାଁ ଉତ୍ସବ ମୁଖରେ ମାନେ ହେଇଯାଆନ୍ତି। ଘରେ ପିଠା ମିଠା ତିଆରି ହୋଇଥାଏ ସମସ୍ତେ ପରସ୍ପରକୁ ମାନେ ଘରକୁ ଯାଇ ଶୁଭେଚ୍ଛା ଜଣାନ୍ତି।
ନିହାତି ନିହାତି ଗାଁର ଲୋକମାନଙ୍କ ମଧ୍ୟରେ ସହଯୋଗ ଓ ଭଲ ପାଇବା ବହୁତ ଅଧିକା। କାହାର କିଛି ଅସୁବିଧା ହେଲେ ସମସ୍ତେ ସାହାଯ୍ୟ ପାଇଁ ଆଗକୁ ଆସନ୍ତି।
ହୁଁ ସେଇଟା ହଉଛି ଗାଁ ର ସବୁଠାରୁ ବଡ ଶକ୍ତି ସମ୍ପର୍କର ମୂଲ୍ୟ ମାନେ ଏଠାରେ ଆ ମଧ୍ୟ ରହିଛି ଗାଁ ରେ କିନ୍ତୁ ସହରରେ ସେ ସବୁ ତ ଦେଖିବାକୁ ମିଳେ ନାହିଁ ନା।
ହଁ କିନ୍ତୁ ଗାଁ ରେ କିଛି ସମସ୍ୟା ମଧ୍ୟ ରହିଥାଏ କିନ୍ତୁ ଆମେ ସମସ୍ୟାକୁୁ ଭଲ ପାଇ ଆଗକୁ ବଢି ଆମେ ସେଟାକୁ ଖୁସି କରିଥାଉ ଗାଁରେ ଇଏ ହଉଛି ବହୁତ ବଡ କଥା। ଆଉ ଯୁବକ ମାନଙ୍କୁ ଯୁବକ ମାନଙ୍କୁ ବି ଗାଁରେ ସହରରେ ବହୁତ ସହରରୁ ଯାଇ ପାଠ ପଢି ଆସନ୍ତି ଆଉ ଗାଁରେ ବି କିଛି ନିଜର କଳା ପ୍ରତିମା ଦେଖେଇ ଗାଁ ରେ ବି ଦୋକାନ ବାଡ଼ି ସବୁ ସଂସାର କରନ୍ତି। ବିଜନେସ୍ ଆପଣଙ୍କୁ ଚଲାନ୍ତି ବହୁତ ଭଲ ଲାଗେ।
ହଁ ଠିକ୍ କହିଲେ ମାନେ ବହୁତ ଗୁଡିଏ ମାନେ ଗାଁରେ ବି ଏମିତି କିଛି ସମସ୍ତେ ଦେଖା ଦଉଛି ଯେମିତି କି ହସ୍ପିଟାଲ ଉଚ୍ଚଶିକ୍ଷା ଚାକିରୀ ଏସବୁ ଯାହାର ସୁଯ ସୁଯୋଗ ତ ମିଳେ ନାଇଁ। କିନ୍ତୁ ସେ ସେଥି ପାଇଁ ବୋଲି ବହୁତ ଗୁଡଏ ଯୁବକ ମାନେ ସହରକୁ ଯାଇ ଚାକିରି ଚାକିରି ବି ମଧ୍ୟ କରିଥାନ୍ତି। ଗାଁ କୁ ଫେରିଲେ ତ ମନକୁ ମାନେ ଅଲଗା ଶାନ୍ତି ମିଳିଥାଏ।
ମୁଁ ତ ଚାହେଁ ଗାଁରେ ଆହୁରି ଉନ୍ନତି ହଉ ଭଲ ରାସ୍ତା ହଉ, ହସ୍ପିଟାଲ୍ ହଉ, ସ୍କୁଲ ହଉ, ଇଣ୍ଟରନେଟ୍ ସୁବିଧା ପୁରା ସବୁ ଆସୁ ମୁଁ ତ ଚାହେଁ। ତାହେଲେ ଯୁବପିଢ଼ି ଗାଁରେ ରହି ମଧ୍ୟ ଭଲ ଜୀବନ ବିତାଇ ପାରିବେ।
ନିଶ୍ଚୟ ଚାଷରେ ମଧ୍ୟ ନୂଆ ପ୍ରଯୁକ୍ତି ବ୍ୟବହାରରେ ଚାଷୀମାନେ ବି ଅଧିକ ଲାଭ ପାଇପାରିବେ।
ଆପଣ ଗାଁ ରେ କେବେ ଅନୁଭୂତି ଆପଣଙ୍କର ସବୁ ତାହେଲେ ଭଲ ଆପଣ ଗାଁ ରେ ଗଲେ ଆ ଆପଣ ସାଙ୍ଗସାଥି ଅଛନ୍ତି?
ନିଶ୍ଚୟ ମୋର ତ ବହୁତ୍ ଗୁଡ଼ିଏ ସାଙ୍ଗସାଥି ରୁହନ୍ତି ଆଉ ମୁଁ ଗାଁରେ ରହି କିଛି ବି ନୂଆ କରିବାକୁ ଚାହେଁ ଯେମିତି କିି ଆଧୁନିକ ଚାଷ ଗଛ ଲଗେଇବା ଗାଁରେ ପିଲାମାନଙ୍କୁ ସାହାଯ୍ୟ କରିବା ଏ ସବୁ ଯେ ମୋର ବହୁତ୍ ଇଚ୍ଛା ଅଛି କରିବା ପାଇଁ।
ନାଇଁ ମୁଁ ବି ବହୁତ୍ କିଛି ଗାଁ ପାଇଁ ଗାଁ ରେ ଯେତେବେଳେ ମୁଁ ଥିଲି ମୁଁ ବି ବହୁତ୍ କିଛି ଚେଷ୍ଟା କରେ ଗାଁ ର ଉନ୍ନତି କରିବାରେ। ଆଉ ରାସ୍ତାଘାଟ ଗାଁ ରେ ଯେତେବେଳେ ଆଗରୁ କେମିତି ଥିଲା ଆଗରୁ ଆମେ ସାଇକେଲ ନେଇ ଚାଲିକି ବି ମଧ୍ୟ ଯାଇପାରୁୁ। ଥିଲୁ ଆମେ ଯେତେବେଳେ ଟ୍ୟୁସନ୍ ଯାଉଥିଲୁ। ଧୀରେ ଧୀରେ ସମୟ ସମୟ ସମୟ ତ କାହା ପାଇଁ ଅଟକିବେ ନାହିଁ ନା। ତ ସମୟ ସହିତ ସହିତ ଗାଁ ବି ଉନ୍ନତି ହେଇସାରିଲାଣି। ଆଉ ଏବେ ଯେତେବେଳେ ମୁଁ ପୂର୍ବ ଗାଁ ଆଉ ଏବେ ଗାଁ ଭିତରେ ପାର୍ଥକ୍ୟ ଦେଖେ କେତେ ସୁନ୍ଦର ଲାଗେ। କେତେ ଚେଞ୍ଜେସ୍।
ଆ ଠିକ୍ କହିଲେ କାରଣ ବହୁତ୍ ଭଲ କଥା ମାନେ ଆମେ ସମସ୍ତେ ମିଶିକିରି ନିଜ ଗାଁ ର ଉନ୍ନତି ପାଇଁ ବୋଲିକିରି ଭାବୁଛେ ଚିନ୍ତା କରୁଛେ। ନିଶ୍ଚୟ ଆମ ଗାଁ ର ପରିବାର ଆମେ ଯୋଉଠୁ ରହୁନାହିଁ ନିଜ ମାଟି ନିଜ ଗାଁକୁ କେବେବି ଭୁଲିବା ମାନେ ଉଚିତ୍ ନୁହୁଁ।
ଠିକ୍ ଠିକ୍ ଠିକ୍ ଆପଣ ଆଉ ଲାଷ୍ଟ୍ ଟାଇମ୍ କେବେ ଗାଁକୁ ଯାଇଥିଲେ?
ଏବେ ମୁଁ ତ ଆଗାମୀ ମାସରେ ମୁଁ ଯାଏ ଯିବା ପାଇଁ ମାନେ ମୁଁ ଗାଁକୁ ଯିବାକୁ ପାଇଁ ଯୋଜନା କରିଛି। ଯଦି ସଫଳତା ପୂର୍ବକ ମୁଁ ଯାଏ ତାହେଲେ ଆଗକୁ ତ ରଥଯାତ୍ରା ବି ଅଛି। ତ ଯେମିତିକି ପୂର୍ବରୁ ମୁଁ ଆପଣଙ୍କୁ କହିଥିଲି କି ଜଗା ଦର୍ଶନ କଲେ ମୁଁ ଯେ ଏମିତି ବି ଆପଣଙ୍କ ପାଇଁ ବୋଲି ପ୍ରସାଦ ଧରିକି ଆସିବି।
ନିହାତି ନିହାତି ଆଉ ସେମିତି ଯଦି ଗାଁ କୁ ଯାଉଛନ୍ତି। ଯଦି ଗାଁରେ ବି ମିକ୍ସଚର ମିଳୁଛି ମୋ ପାଇଁ ମିକ୍ସଚର ବି ଆଣିବେ ବହୁତ୍ ଭଲ ହେବେ ଖୁସି ହେବି ମୁଁ।
ନିଶ୍ଚୟ ନିଶ୍ଚୟ। ଆଉ ଯଦି କିଛି ଯଦି ଆପଣ କହୁଛନ୍ତି ମାନେ ସେଇଟା ବି ମୁଁ ଧରିକି ଆସିବି ନିଶ୍ଚୟ ସହିତ ଆଉ କଣ ଆପଣଙ୍କୁ ବହୁତ୍ ପସନ୍ଦ ଲାଗେ।
ମୋତେ ମିକ୍ସଚର୍ ହିଁ ମିକ୍ସଚର୍ ହିଁ ଭଲ ଲାଗେ।
ଖାଲି ମିକ୍ସଚର୍ ହିଁ ଆପଣ ଖାଇବା ପାଇଁ ଭଲ ଲାଗେ?
ଆଜ୍ଞା।
ଆପଣଙ୍କର ମାନେ ସେ ଗାଁ ପଟେ ସବୁଠୁ ଯେମିତି କି ଅଧିକ କଣ ଖାଆନ୍ତି? ଖାଇବା ପାଇଁ ଭଲ ପାଆନ୍ତି।
ଆମର ସାଧାରଣତଃ ଗାଁ ପଟେ ମୁଢ଼ି ଖାଇବାକୁ ଭଲ ପାଆନ୍ତି।
ମୁଢ଼ି ରେ କଣ କଣ ବନେଇବା ପାଇଁ ମାନେ ଆପଣଙ୍କୁ ଆସେ ଆପଣ ଯଦି ମତେ କହିବେ ମାନେ ମୁଁ ବି ନି ନିଶ୍ଚୟ ସେଇଟା ବନେଇକି ଖାଇବା ପାଇଁ ପସନ୍ଦ କରିବେ।
ନିହାତି ଆମେ ତ ମୁଢ଼ିରେ ସେମିତି କିଛି ନାହିଁ ମୁଢ଼ି ଝାଲ ତ ମ୍ୟାକ୍ସିମମ୍ ଟାଇମ୍ ବନାଉ। ମୁଢ଼ି ଗୋଳି କରି ଖାଉ ଯେମିତି ଟମାଟର ବିଲାତି ପିଆଜ, କାକୁଡ଼ି, ଯେମିତି ବିଲାତି କାକୁଡ଼ି। ସବୁ ଅ ଚକଟିକି ତା ସହିତ ଧଣିଆ ପ ପ୍ର କଞ୍ଚା ଲଙ୍କା ଟିକେ ପକେଇ କରି ଆଉ ତାକୁ ଆଉ ଟିକେ ଆଚାର ତେଲ ଟିକେ ପକେଇ କରି ଆଚାର ତେଲ ପକେଇ ସାରିଲା ପରେ ତାକୁ ଯୋଉ ଗୋଳିବ ତାର ଯୋଉ ମଜା ଲାଗେ ବହୁତ ଆନନ୍ଦ ଲାଗେ ସେ ଖାଇଲେ।
ଧନ୍ୟବାଦ ଶୁଣିକି ବହୁତ ଭଲ ଲାଗିଲା ଆପଣ ଏତେ ଭଲ ଭାବରେ ମୁଢି ବି ରେ ସବୁ ତାର ମିଶ୍ରଣ କରିକିରି ଆପଣଙ୍କ ଗୋଟେ ଖାଇବା ବନେଇ ଦିଅନ୍ତି ମୁଁ ବି ନିଶ୍ଚୟ କେ କେତେବେଳେ ଟ୍ରାଏ କରିବି। ମୁଁ ଖାଇବି ଆଉ ଯଦି ମତେ ଭଲ ଲାଗିଲା ମୁଁ ମୋର ଅନୁଭୂତି ନିଶ୍ଚୟ ଆପଣଙ୍କୁ ସେୟାର କରିବି।
ସେ ଗାଁ ର ମୁଢି ଗାଁ ର ଚାଉଳ ସେ ପୁରା ପାର୍ଥକ୍ୟ। ସହରରେ ସେ ଚାଉଳ ବି ମିଳିବା ବହୁତ ମୁସ୍କିଲ ହେଇଯାଏ ବହୁତ ଖୋଜି ଖୋଜି ମିଳେ। ଯାହା ବି ହଉ
ଆଜ୍ଞା।
ସହର ସହର ଗାଁ ଗାଁ ସମସ୍ତଙ୍କର ସବୁ ଅଲଗା ଅଲଗା ମଜା ଅଛି। ତ ଗାଁ ରେ ବହୁତ ଭଲ ଲାଗେ ସହରର ବି ଭଲ ଲାଗେ ସହରରେ ବି ମଜା ଅଲଗା ଗାଁ ର ବି ମଜା ଅଲଗା। ଯେହେତୁ ଆମେ ଗାଁ ର ଛୁଆ ତ ଗାଁ ମାଟିକି ଟିକେ ଆମେ ଭୁଲି ପାରୁନାହୁଁ।
ଆଜ୍ଞା ଠିକ ଅଛି ଆପଣଙ୍କ ସହିତ କଥା ହେଇ ମତେ ବହୁତ ଭଲ ଲାଗିଲ। ରହୁଚି ଶୁଭରାତ୍ରି ଧନ୍ୟବାଦ।
ଶୁଭରାତ୍ରି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।